ହାଲୋ।
ହ୍ୟାଲୋ।
ହଁ କଣ କରୁଛ?
ଏ ବସିଛି ଆଉ।
ବସିଚ।
ହଁ।
ହୁଁ ହୁଁ।
ଆଉ।
ନାଇ। ହଁ ଖିଆପିଆ ସାରିକି ଭାତ ଖାଇସାରିଲିଣି।
ହୁଁ।
ଓହ୍ନୁ।
ଓହୋ। ହଉ ଖିଆପିଆ ତ ସରିବ ଲେଟ ହବ ଟିକେ ଖିଆ ପିଆଟା। ସମସ୍ତଙ୍କର।
ହୁଁ।
ଆଉ।
ଅ
ଆଉ ସବୁ ଦେହ ପା ଭଲ ଅଛି ସମସ୍ତଙ୍କର ନା।
ହୁଁ। ଆଉ।
ଆଉ।
ଆଉ କଣ? ହଁ ତ ତମର ଆଜିିବ ଦୁଧ କଣ ଆଜି ଆଇଟମ କରିବ ତମର?
ହବ ଆଜି ଭାତ ଡାଲି ଆଉ ତରକାରୀ ଆଉ ଏସବୁ। ସେଡୁ କଣ ଟିକେ କରାହବ ଆଜି ଶନିବାର ଆଇଁଷ ଆଇଁଷ ତ ନୁହେଁ ଆମର। ଖାଇବନି ଆଇସ ଖାଇବନି ଆଉ ଆଇସ ତ ଖିଆ ପିଆ ନାହିଁ ଆମର ଶନିବାର। ଖାଇବାନିି।
ହୁଁ ହୁଁ।
ଆଉ
ହଁ ଆର କଣ?
ହଁ ଆଇଁସ ଫାଇଁସ ତ ଆମର ଖାଉନୁ କେହି। ଆ ଶନିବାର ବି। କରିବୁନି ଆଇଁଷ ଆଉ ଆଜି ଯା ଯେମିତି ସେମାନେ ଖାଇବେ ମୁଁ ତ ଆଇଁଷ ଖାଏନି ଟିକେ।
ଓହୋ।
ଆମର ତ ମୁ ଖାଏନି ଟିକେ ଆଉ।
ଓହୋ।
ଆଉ।
ଆଉ କଣ ଆଉ ତାହେଲେ
ହୁଁ।
ଆଉ ଆଉ ବାକି କୌଭାଲିଆ ଦିନ ଆଜି ତମେ କିଛି କରିବନି। ଆଜି ନୂଆ ଆଇଟମ କିଛି କରିବନି ଆଜି ନୂଆ ଆଇଟମ କିଛି କରିବନି କି?
ହଁ ନୁଆ ଆଇଟମ୍ ଆମର ଟିକେ କଣ ପନିର ଫନିର ଜଦି କରିବେ କରିବେ। ଛତୁୁ ଯଦି କରିବେ କରିବେ ଆଉ କରି ଖାଇବେ ଆଉ। ଖାଦ୍ୟ ଉପରେ ଆଉ ମୋର ତ ଟିକେ ଭଲ ଭେରାଇଟି ଭେରାଇଟି ଆଇଟମ ଇପରେ ଖାଏ ମଞ୍ଚୁରିଆନ କରେ। ଆଉ ମଞ୍ଚୁରିୟନ ଚାଟ ଆଉ ସେ ଆମର କରନ୍ତି। ପିଠା ଫିଠା ଟିକେ ମୋର ଟିକେ ଏଇଟା ଖାଇବାକୁ ଭଲ ଲାଗେ ମତେ।
ପିଠା ଫୀଠା ଖାଇକିନା ଆଉ ଏସବୁ କରା ହୁଏ ଟିକେ ଆଉ। ଆଉ ଆମେ ଏରାସବୁ କରିକି ଖାଉ ଆମେ ଟିକେ ଆଉ।
ହୁଁ ହୁଁ। ଆଉ।
ଆଉ କଣ?
ଆଉ କଣ କୁହ?
ଏସବୁ ଖାଉ କରି କରିକୁରାକିନା ତ ଡେଲି
ଆଉ ଆଉ ଆଜିଆଉ କିଛି ନୂଆ ଆଇଟମ କରିବନି?
ମାଆ ମୋର ଆଇଁଷ ତ ଖାଉନି। ମୁଁ ଆଁଇସ ଖାଏନି ଆଉ ସମସ୍ତେ ଏସବୁ ଖାଆନ୍ତି। ଚନ୍ଦିକା ତ ତାଙ୍କୁ ତାଙ୍କୁ ଇଛା ସେ ଖାଇବେ ଶୁଖୁଆ ଅଛି। ମାଛ ଶୁଖୁଆ ମାଛ
ଏଇ ବିଲ ସୁଖୁଆ।
ଆଉ ଭାତ ଟିକେ ହବ ଡାଲି ପଖାଳଭାତ ତ ସବୁଦିନ ସକାଳେ ପଖାଳ ବାଟି ନଥିବେ ସବୁ ତାପରେ ଖାଇବେ।
ତମର ସନିବାରେ ସୁଖୁଆ ଖାଉଛ କି?
କଁ ସନିବାରେ ଶୁକୁଆ ଖାଉଛ?
ସେ ଦିଅନ୍ତି ମୁଁ ଖାଏନି ସେ ଖାଇବାକୁ ସେମାନେ ତାକୁ ଇଛା ହେଲେ ଖାଇବେ ଇଛା ନହେଲେ ନାହିଁ। ମୁଁ ତ ନେବାକୁ ହୁଏନି।
ହୁଁ ହୁଁ। ହୁଁ ହଁ ଆଉ।
ଆଉ।
ହୁଁ।
ଆଉ ଏ ସବୁ ଆଉ।
ହୁଁ। ପାଉଡରଟା ଏ ଯୋଉ ଆଉ ତମ ତାହେଲେ ଏମିତି ସବୁ ନା। କଁ ରାନ୍ଧିବୁବେ?
ଓ ଖାଇବା ପିଇବାରେ ତ ଆମର ଅସୁବିଧା ନାଇ ଖା ପିଇବାରେ। ଯାହା ପାଲୁ ଖାଇବୁ କିଣିକି ନହେଲେ ଆଣି ଖାଇଦଉ। ସବୁ ମାନେ ଏତେ ସବୁ ମାର୍କେଟ ଜିନିଷ ମୁଁ ଘରେ ତିଆରି କରି ଖାଇବାକୁ ଭଲ ପାଏ ମାର୍କେଟ କୋଉଠି କେମତି ସେଠୁ ଅପରିଷ୍କାର ଫପରିଷ୍କାର ମୁଁ ଟିକ ଖାଏନି। ହାଲୋ। ତ ମୁଁ ଟିକେ ଖାଏନି ବାହାର ଜିନିଷ ବେଶୀ। ବେଶୀ ଭିତରେ କରିଥାଏ। ସବଜି କରିଦି ବରା କରିଦୁ କାଲି ତ ବରା ଫରା ସବୁ ଆମର ହକାର ଖାଇନି। କାଲି ହବ ଆଜି ତ ହବନି କାଲି ସବୁ ହବ ଆଉ କାଲି ହ ବରା ଫରା କରା ହଉନି ଆଉ ବରା କରିକି
ଆଜ୍ଞା।
ସବୁ ଯାହା ଯେତିକି ଆଉ କରୁନ ହଉ।
ହୁଁ ହୁଁ। ଆଉ ସବୁ ତମର
ହଁ ହଁ। ସବୁ ଖାଉ ମୋର ଟିକେ ଭେରାଇଟି ଜିନିଷ ମୋର ଟିକେ ଭେରାଇଟି ଭେରାଇଟି ଜିନିଷ କରି ଖାଉ।
ଓଃ ହଁ।
ତ ଖାଏ। କରେ ନିଜେ ନିଜେ ମଞ୍ଚୁରିଆନ ଟିକେ ବହୁତ ନେଙ୍ଗେଡ ଝେଙ୍ଗେଡ କାମ। ତାକୁ ରାମ୍ପେ ବନ୍ଧାକୋବି କୁ ରାମ୍ପିବୁ ତା ତାକୁ ପାଣି ବାହାର କରିବୁ ଗାଜରକୁ ରାମ୍ପିବୁ ଗାଜର ଟିକେ ପଡିଲେ ଭଲ ଲାଗେ ଟିକେ ମାଞ୍ଚୁରିଆନ। ତା ପରେ କ୍ୟାପସିକମ୍ ଫ୍ୟାକ୍ସିକମ୍ ପକେଇକି ଗୋଟେ ଟମାଟୋ ସସ୍ ପକେଇକି ଭଲ ଯଦି କରିବ ବୋଲେ ଟେଷ୍ଟ ଲାଗିବ। ଆଉ କୋଉଁ
ହଁ।
ଆଉ ଆଉ ନହେଲେ। ତ ସେମତି ସବୁ ଆଉ କରା ହୁ ଆ ତମେ ଆଡ଼େ କଣ ତମର ସବୁ କଣ କଣ କର?
ହୁଁ ଆମ ଆଡେ।
ହୁଁ।
ହୁଁ ଆମ ଆଡେ ସବୁ କିିଛି ହୁଏ।
ଉୁଁ ହୁଁ ଆମର ଟିକେ ରିଲିଝିଲି ସମସ୍ତେ ଖାଇବାକୁ ପସନ୍ଦ କରନ୍ତି ଆମ ଆଡେ ଟିକେ।
ଓଃହ ଆମ ପାଇଁ ଆଣି ଦେବ ଟିକେ ତ।
ହୁଁ।
ହୁଁ ଉଁ ହୁଁ। ଆମ ପାଇଁ ଟିକେ ଆଣି ଦେଇଥିବ ତ ଆମ ପାଇଁ ଟିକେ ଆଣିଦେଇଥିବ।
ହଁ କରିଦେଇକି ନବୁ ଖାଇବ।
ଅଁ ହୋ।
ଉଁ।
କାଲି ନୁହଁ କି? ଉଁ ହୁଁ।
ରିଲିଝିଲି ଠିକିରି ଏ ସବୁ କରାହୁଏ ଆଉ।
ଓହୋ।
ମୁଡକି ଖାଇଆ ପାଇଁ ମୁଡକି ଟା ବେଶି। ଖାଆନ୍ତି ବେଶି ରିଲିଝିଲିି ଠିକିରି ଟା ବେଶି ଖାଆନ୍ତି। ତାଙ୍କର ସମସ୍ତଙ୍କର ବେଶି ଖାଇଆ ଫେବରେଟ ହଉଚି ରିଲିଝିଲି ଠିକୀରି।
ଆଉ
ଉଁ ଆଉ ଏମତି ସବୁ ରୋଷେଇ ବାସ ଟିକେ ଭଲରେ କଥା ହଅନ୍ତି କହନ୍ତି। ଖାଇଲା ମାନେ ତ ରାନ୍ଧିବୁ ତ ଆମେ ଏତିକି ଖାଇବୁ ତ ଖାଇବା ଟା ତ ଆମର ଫାଷ୍ଟ ପାରୋଟି କିଛି ଖାଇବା। ଥାଉ କି ନଥାଉ ଖାଇବା ପିନ୍ଧକି ନ ପିନ୍ଧ। ସବୁ ମତେ ଖାଇବା ପିଇବା ଖାଇବା ଖାଏ ବେଶି ନ ହେଲେ ମୁଁ ଏମିତି ଟିକେ ଟିକିଏ ଖାଏ। ବେଶି ଆଇଁଷ ତ ଖାଏନି ବୋଲି ମୁଁ ଏରା ଖାଏ। ଦୋସା ଫୋସା ଟିକେ କିଣି ଆଣେ।
ଉଁ ହୁ‍ଁ।
ଆଉ ଆମର ଯୋଉ ଅଛି ଯାହା ପାରିଲେ ଟିକେ ମୁଁ କରି କୁରାଇ ଖାଏ। ତୁ କଣ କରିକିରି ଖାଉ। ବରା ବି ଯେଏନ୍ତି କରିଦିଏ। ମୁଁ ନିଜେ ନିଜେ ସବୁ କରେ ମୁଁ ବରା ବି ମତେ କରି ଆସେ। ମୁଁ ବରା ଟା କରିବି ଟିକେ ବାଗେଇ ଚେନେଇ କରିବି ତାକୁ ବାଗେଇକି ଫାଷ୍ଟ ତାକୁ ସକାଳୁ ଜିନିଷ ବାଟି ବାଟି ବୁଟା ଦେଇକି ତାକୁ ର ଖିଦେବି ଦଶ ମାନେ ଅଧଘଣ୍ଟା କି ଦି ତିନି ଘଣ୍ଟା ରହିବ। ଆଉ ତାକୁ ଭେସୁଙ୍ଗାପତ୍ର, ଧନିଆପତ୍ର, କଞ୍ଚାଲଙ୍କା ଆଉ ଅଦା ବଚେଇକି ଆଉ ଧନିଆପତ୍ର ତାକୁ ଛେଚିକି ତାକୁ ପକେଇଦବି ଲଙ୍କା ତାକୁ ପିଆଜ ମେଞ୍ଚେ କାଟିକି ପକେଇଦେବି। ଫୁଲିବ ତାର ଅଳ୍ପ ସୁଜି ଟିକେ ଦେଇଦେବି। ଦେଇକି ତାକୁ ପୁରା ରଖିଦେଇକି ପାଞ୍ଚ ମିନିଟରେ ପୁରା ଛାଣିବି। ଆଉ ବୋରାଡା ପୁରା ଶୋଢା ଟିକେ ପକେଇଦବ ତା ସାଙ୍ଗରେ। ଫୁଲିବ ମାନେ ସୋଢା ପକେଇଲେ। ଆଉ ସବୁ ପକେଇ ପଳେ ଭଲ କିନା ଖାଇବା ପାଇଁ ଆଉ।
ହୁଁ।
ଆଉ ସେଟା କରେ ଫରା ମୁଁ ବଡେ ମୁଁ ନିଜେ ନିଜେ ସବୁ ବଡାଏ ମୁଁ କାହା କୁହେନି କାହିଁକି ନା ସବୁ ଆସେନା କରି। ଗଢେଇ ଦିଏ ମୁଁ ବିରି ଛଡେଇବି‌ ବାଟିବି ବାଟିିବି ମୁଁ ପାଣିରେ ବାଟି ବିନି ପୁରା ମେଣ୍ଟା ମେଣ୍ଟା ବାଟିିବି।
ହୁ।
ଆଉ କ ପାଣିଆ ବାଟିଲେ ହବନି ଟିକେ ବହଳିଆ ବାଟିବ ବହଳିଆ ବାଟିଲେ ହିଁ ହବ ନହେଲେ ହବନି।
ଉଁ ହୁ‍ଁ।
ଆଉ
ବହଳିଆ ଟିକେ ବାଟିଲେ ହେଇପାରେ ନହେଲେ
ହୁଁ ହୁଁ। ତାହେଲେ ଏତେ କଥା ନା?
ହଁ ନାଁ ମୁଁ ଟିକେ ନିଜେ ନିଜେ କରେ। କଡେଇ ବି ଦିଏ ଗୁଡି ରହିଲେ ତ ଖାଇ ହବନି ନା। ଗୋଡେ ଗୋଡାଏ ବି ମୁଁ ଆଉ ସବୁ ମୁଁ ନିଜେ ନିଜେ କରେ। ଚା ଟା ବି ମୁଁ ନିଜେ ଚା ଟା ଯଦି କରିବି ଚାହା ଦେବି। ତାକୁ ବାଗେଇକିି ପୁରା ସିଝେଇ ଦେବି ଆଳୁ ସିିଝେଇ ଦେଇକି ତାକୁ ପୁରା ମଟରଫଟର ସିଝେଇ ଦେଇ ତାକୁ ତା କଷି ଦେବି ଟିକେ ମସଲା ବାଟି ଦେଇ କଷି ଦେବି କଷି ଦେଇେକିନା ତାକୁ ପାମ୍ପୁଡି ରଖିଥିବି ଚା ସେଉ ରଖିଥିବି‌। ଚାଉଁ କ କଇଁଆ ଆମର ଅଛି କଇଁଆରେ ଟିକେ ଝୋଳ କରିଦେବି।
ହୁଁ।
କଇଁଆ ଟିକେ ଆଉ ଝୁଳ କରିଦେଲେ ତ ତାକୁ ଉପରେ ଉପରେ ଦେଇ ଦେଇକି ପୁରା ପିଆଜ କାଟି କି ବଢିଆ ଲାଗେ ଖାଇବା ପାଇଁ। କେତେ ଆଉ ଭଲ ଭେରାଇ ଖାଇବାକୁ ଆଉ ମୁଁ କରିଥିଲି ଥରେ ଆଉ ଚାଉଳ ବରା ଆଉ ଥରେ କରିଥିଲି। ଏମିତି ସବୁ ବରା ପୁରୀ ମୂର୍ତି ପ୍ରାପଣ ଏ ସବୁ କରେ ଆଉ
ହୁଁ ହୁଁ।
ଏମିତି ସବୁ କରିକି ଖାଏ ମୁଁ ଆଉ ଟିକେ ଆଉ
ହୁଁ।
ନ ଏଲେ
ତାହେଲେ ଏଇମ ସବୁ ନା
ହଁ। ଏ କରିକି ଖାଇବାକୁ ଭଲ ପାଏ।
ଓହୋ।
ଚ଼ା ପିଇବାକୁ ମତେ ଟିକେ ଭଲ ଲାଗେ, ଖାଇ ପୋଡିକି ଖାଇବା ପାଇଁ ମୋତେ ଟିକେ ବଢିଆ ଲାଗେ ଆଉ।
ହୁଁ ହଁ। ଆଉ
ହଁ ଖାଇବା ପିଇବା ମୁଁ ଟିକେ ଦେଖ
ହୁଁ ହୁଁ ହୁଁ
ଖାଇବା ତ ଏମ ବରା ଟିକେ ଭଲ ଭ ଘରେ ଟିକେ ଆଇଟମ କରି ଖାଇଲେ ସେ ଲୋକଙ୍କ ପାଇଁ ଯେତିକି ଘରେ କରିକି ଖାଇପାଇଲ କିଛି ନହେଲେ ଘରେ ନିଜେ ତିଆରି କରିକି ଖାଅ ପଛରେ ଯାହା ହଉଛି ହଉ ଘର ଜିନିଷ ତିଆରି କର
କେ ପାରୁଛୁ ବାହାର ଜିନିଷ ଖାଇଲେ ଦେହ ଖରାପ ହେବ
ସବୁ ରଖ ହଉ ଏବେ ତ ସବୁ ଜିନିଷ ନାଲେଖା କରିଦେଇଛି ଆଉ ସବୁ ସେଇଆ ଆଉ କଣ ଆଉ
ହୁଁ ମୋତେ ଏରା ଖାଇବାକୁ ଟିକେ ଭଲ ଲାଗେନି ଖାଇବା ପାଇଁ ସେ ଘରେ କରିବେ ବାହାର ଜିନିଷ ହୁଁ କୋଉଠୁ କଣ କରୁଥିବେ କିପାଣି ପୁରଉଥିବେ ଖାଇବା ପାଇଁ
ହଁ